ଆଜ୍ଞା ନମସ୍କାର।
ହଁ ପ୍ରଣାମ କଣ କରୁଥିଲେ?
ନାଇଁ ଏମତି ବସିଚି ଆଉ, ଆପଣ କଣ କରୁଥିଲେ?
ଗରମ ତ ହଉଛି ଯୋଉ ଭଳିଆ ଆଉ କଣ କରିବାକୁ କିଛି ମନ ହଉନି। ବର୍ଷା ଦିନେ କୋଉ ଭଳିଆ ଗରମ ଦେଖୁଛନ୍ତି ନା।
ଆଉ ଅର୍ଷା ଦିନ ତ ବେଶୀ ଗରମ ହବ, ଗରମ ଦିନେ ବି ଗରମ ହବନି।
ଏମିତିଆ ବର୍ଷା ଦିନେ ବର୍ଷା ହବ ଆଉ ବର୍ଷା ଦିନେ ଗରମ ହବ।
ହଁ ଆଉ ଏବ ଓଲ
ଆମର ଏଉଡା ସବୁ ମଣିଷ, ଏଗୁଡା ସବୁ ମଣିଷ କୃତ ଗଛ ବୃଛ ହାଣି ଦଉଛନ୍ତି। ଆଉ ଉମ୍, ହଁ ରାସ୍ତାଘାଟ ସବୁ ଉ, ପ୍ରଶସ୍ତିକରଣ ଚାଲିଚି। ଆଉ ଗଛ ପ୍ରତି କିଏ ଧ୍ୟାନ ଦଉନାହାନ୍ତି ସେଥିପାଇଁ ଗରମ ଟା ବଢି ବଢି ଚାଲିଛି।
ଆଉ ବର୍ଷା କମିଲେ ଗରମ ବଢିବ ଆଉ।
ସେଥିପାଇଁ ସମସ୍ତେ ବୃକ୍ଷରୋପଣ କରିବା ନିହାତି ଜରୁରୀ।
ଆ, ଆପଣ ସିନା କହିଲେ ସଚେତନ ସଚେତନ କେତେ ଜଣ ହଉଚନ୍ତି?
ସବୁ ସଚେତନ ହବ ସମସ୍ତେ ସଚେତନ ଜଣେ ସଚେତନ ହେଲେ ଦି ଜଣ କରିପାରିବ। ଦି ଜଣ ହେଲେ ଚାରି ଜଣକୁ କରିପାରିବା। ଏଇଭଳିଆ ହେଲେ ଉଁ, ଗାଁ ସୁଧୁରିବ ଗାଁ ସୁଧୁରିଲେ ରାଜ୍ୟ ସୁଧୁରିବ।
ହଁ, ହଁ ନିହାତି। ଏ ସମସ୍ତେ ଏଟା ସେଇ ନିଜେ ଚେଷ୍ଟା କଲେ ହବ। ଜଣୁରୁ ଦି ଜଣ ଦି ଜଣ ରୁ ତିନି ଜଣ ଏମିତି ଚାଲିଲେ
ଗଛ ଗଛ ଲଗେଇଛନ୍ତି ବାରିଘରେ?
ହଁ ଆମର ଲାଗିଚି।
ଆ, ମୋର ବି ଗୋଟେ ଛୋଟ ପାଖଶାଳା ଉଦ୍ୟାନ ଗୋଟେ ଅଛି କେତେବେଳେ ଆସିବେ ଆପଣ ଦେଖିବେ। ଆଉ ସେଥିରେ ବାଇଗଣ କରିଛି, ଲଙ୍କା କରିଛି ଅମ୍ବୃ ତଭଣ୍ଡା ଲଗେଇଛି, ସଜନା ଗଛ ଲଗେଇଛି।
ଭଲ ହାଉଛ ବ- ଅ, ବଜାରକୁ ଯିବାକୁ ଆଉ ପଡୁନଥିବ ଆଉ।
ସେ ବଜାର ଜିନିଷ ପ୍ରତି ତ ଏତେ ଆଗ୍ରହ ନୁହେଁ ମୁଁ। ମୁଁ ଟିକେ ବାରିରେ କରିଆ କେଦିନ ପରିବା ପତ୍ର ପ୍ରତି ବହୁତ ସଚେତନ ଭଲ ଲାଗେ ମତେ କରିକି ଖାଇଆକୁ।
ହଁ ସେଟା ତ ଭଲ ଦେହ ପାଇଁ ବି ଭଲ।
ଯିଏନା ଆମ ବ ଘରୁ ଭାଆରୁଥିବା ଯୋଉ ପରିବା ପତ୍ର ଚୋପା ହଉ ରସୁଣ ପିଆଜ ଚୋପା ହଉ ତାକୁ ମୁଁ ଦିଏ। ଠାକୁରକ ଘରୁ ଭାଆରୁଥିବା ଫୁଲ ସେଇଗୁଡା ସବୁ କୁଣ୍ଡରେ ଦେଇକି ମୁଁ ଲଗେଇଛି। ଛାତ ଉପରେ କେତେବେଳେ ଆସିଲେ ଦେଖିକି ବୁଲିଯିବେ ବଢିଆ ହେଇଛି।
ଆ ଛାତ ପ ଲଗେଇଛନ୍ତି?
ହଁଅ। ବାରି ବି ଅଛି ବାରିରେ ବଡ ଗଛ ସବୁ ଲଗେଇଛି ଆମ୍ବ ପଣସ।
ହଁ ହଁ ଭଲ ନାଁ। ଆଚ୍ଛା ସ୍ଵାସ୍ଥ୍ୟ ପାଇଁ ବହୁତ ଭଲ ଆଉ ନିଜେ କରିିକି ଖାଇବେ ପନିପରିବା ଲଗେଇକି ଆଉ।
ଲଙ୍କା ବି ହେଇଛି ସଜ ଲଙ୍କା। ହୁଁ
ତାହେଲେ ବାହାର ଜିନିଷ କଣ ଖାଉଛନ୍ତି। ବଜାର ଜିନିଷ କଣ ଖାଲି ଯାଆ
ବଜାର ଜିନିଷ ଶୁଣନ୍ତୁ ଚେଷ୍ଟା କରିବା କିଛି ତ ବାରିଘର ଜିନିଷ ଲଗେଇକି ଖାଇବାକୁ। ଶାଗ ଟିକେ ହେଲା ସଜନା ଦିନ ନେଇ ଆସିଲେ କି ଖରା ଦିନ ନେଇ ଆସେଲେ ଖାଇଲେ କିଣି ଖାଇଲେ ନା ସେ ସମସ୍ତେ କିଣି ଖାଉଛନ୍ତି। ବାରି ଗାଁରେ ରହିକି ଯଦି ଆମ ସବୁବେଳେ ବଜାର ଉପରେ ନିର୍ଭର କରିବା ଆଉ ଭନହାନି ପ୍ରାଣ ଆ ହେଲା ଭଳିଆ ନା ଭଲ ଜିନିଷ ପାଇପାରିବା। ନା ସ୍ଵାସ୍ଥ୍ୟ କର ଦେହକୁ ସ୍ଵାସ୍ଥ୍ୟ ଏ ସ୍ଵାସ୍ଥ୍ୟକର ଖାଦ୍ୟ ଖାଇପାରିବା। ନିଜେ ରୋଗାଗ୍ରସ୍ତ ହବା। ସେଥିାଇ ସଚେତନ ହବା। ସବୁଜ ପନିପରିବା ପ୍ରତି ଟିକେ ଯତ୍ନଶୀଳ ହବା।
ହଁ ଆପଣ ଦେଖିକିନ ବହୁତ ଲୋକ ସଚେତନ ହେବେ ମତେ ଲାଗୁଛି ଆପଣ ସେ ପରିବେଶ ପୁରା ସଫା ରଖିଛନ୍ତି। ଆଉ ଆପଣଙ୍କୁ ଦେଖିକି ସବୁ ସଚେତନ ହେବେ ଧୀରେ ଧୀରେ।
ସମସ୍ତେ ସମସ୍ତେ ସମସ୍ତଙ୍କଠୁ କିଛି ବୁଝିବା କିଛି ଶିଖିବା। ଆଉ ସମସ୍ତଙ୍କ ପାଖରେ କିଛି ଭଲ ଗୁଣ ଥାଏ କିଛି ଖରାପ ଗୁଣ ଥାଏ।
ଆ ଯାହା ଆପଣ ଆପଣ କହିଲେ ମୋତେ ବି ଇଚ୍ଛା ହଉଛି ଲଗେଇବା ପାଇଁ ନା। ନାହିଁ ନାହିଁ ଆମର ବି ଲଗେଇ ଲଗେଇକି ସଚେତନଁ ଥାଏ।
ଫୋପାଟ ଦେଇ ଆସି ମାନେ ଶୁଖିଲା ଯୋଉ ଯୋଉଠି ମାନେ ଗାଈ ଗୋରୁ ଚରନ୍ତି ଯୋଉ ଇଏ ଜାଗା।
ଗଛର ଜାଗା ଜାଗାକୁ କହନ୍ତି। ଗଛ ଫୁଛ ଯାହାହେଲେ ଚାରିଟା ପାଞ୍ଚଟା ଗଛ ହଉ ଶହେଟା ଟା ଯଦି ଚାରୋଟି ଗଛ ହେଲା ସେ ତ କେତେ ଅମ୍ଳଜାନ ଆମର ଯୋଗେଇ ଦବା ଆମକୁ।
ଆପଣଙ୍କ ଘର ଯୋଉ ଜାଗାରେ ଅଛି ବେଶୀ ଗରମ ହବା କଥା ନୁହେ। କାରଣ ଆପଣାରିପଟକୁ ବହୁତ ଗୋଟେ
ଗଛ ହଁ ଗଛ ତ ଅଛି ଗଛ ଅଛି।
ଆଉ ଯାହାହଲେ ବି ଖାଲି ସେମିତି ହଁ ଗାଁ ବଛକୁୁ ସେମିତି ଆଉ
ଆଉ ଆପଣ କଣ କରୁଥିଲେ?
ଏ ବସିଥିଲି ଟିକେ ବାନ୍ଧବୀ ସହିତ ବାର୍ତାଳାପ କରୁଥିଲି।
ଆଉ କଣ ଖାଇଛ ଆଜି?
ଖାଇଥିଲା ଆଜି ତ ଗୁରୁବାର ସାଧା ସିଧା ଆଉ। ଅରୁଆ, ଡାଲମା, ଭଜା, ଶାଗ ଏମିତି ଆଉ ଆପଣ, ଆପଣ ନିଜେ ରୋଷେଇ କରି ଖାଉଥିବେ?
ଓହଁ ରୋଷେଇ, ମୁଁ ଟିକେ ଘରକୁ ପଳେଇଥିଲି ଝିଆରୀର ବାହାଘର ଥିଲା।
ଓହୋ।
ଆସିଲି ଇ ଇ ଟିକେ ଲେଟ୍ ହେଲା ଆଠଟା ଦ ନଅଟା ବେଳକୁ, ଟିକେ ଘର ଦ୍ଵାରା ସ ପରିଷ୍କାର ପରିଛନ ତାହା କଲି ପରିଷ୍କାର ପରିଛନ କରିକି, ଠାକୁର ପୂଜା କରିକି, ରୋଷେଇବାସ କଲି।
ଘରେ ଗୃହିଣି ନଥିଲେ ଏମିତି ଅଳିଆ ଆବର୍ଜନା ସବୁ ବାହାରିବ?
ହଁ, ଆଉ ସେ ଆମର ବି ଆଜି ଅରୁଆ, ଡାଲମା ଶାଗ ଭଜା, କାକୁଡି ସାଲାଡ଼୍, ଏଇ ସାଧା କରି ଖାଇଲୁ ଆଉ
ହଁ ବାର ଆଉଶ ସେଇଆ ହବ। ଆଉ ଯାହା, ଘରେ ସବୁ କେମିତି ଅଛନ୍ତି?
ହଁ ସବୁ ଭଲ ଅଛନ୍ତି ଆଉ, ଆପଣଙ୍କ ଘରେ?
ହଁ ସମସ୍ତେ ଭଲ ଅ
ଆମର ଆତ ବି ବହୁତ ବଢିଆ ବଢିଆ ବଡ ବଡ ଆତ ହେଇଚି, ପାଚୁ ପଠେଇବି।
ହଉ, ଆପଣ ନିଜେ ଲଗେଇଚନ୍ତି ନା, ଆଗରୁ ଗ ଛ ଥିଲା?
ନା ନା ନା ନା, ଆମେ ଲଗେଇଚୁ, ଆମେ ଲଗେଇଚୁ କେତେବେଳେ ଆସିଲେ ଆପଣ ଦେଖିବେ, ବଢିଆ ଆତ ହେଇଚି, ଦେଶୀ ଆତ, ମଞ୍ଜି ପୋତିକି ହେଇଚି ଗଛ।
ହଁ ସେଇଟା ଭଲ, ସେଟାକୁ ଭଲ ଲାଗେ ଖାଇବାକୁ ଭଲ ଲାଗେ ନା? ଏବେ ବଜାରରେ ମିଳୁଚି, ବଜାରରେ ମିଳୁଚି। ଏସବୁ ଜିନିଷ କିନ୍ତୁ ନିଜ ବାଡିରୁ ତୋଳିକି ଖାଇବା
ବଡ ଓଉ ଗଛଟେ ଲଗେଇଚୁ କିନ୍ତୁ ଫଳିନି ଆଉ, ଖାଲି ଫୁଲ ଏ ବର୍ଷ କଣ ଧରିଥିଲା। ହେଲାନି କାଇଁ ଓଉ, ଆର ବର୍ଷ ଆଡୁକୁ ବୋଧେ ଓଉ ହବ ଆଉ।
ହଁ ସିଏ ଟିକେ ବିଳମ୍ବରେ ହୁଏ।
ହଁ ଫୁଲ ଧରିଥିଲା ଝଡି ଯାଇଚି, ଆର ବର୍ଷକୁ ହବ ଆଉ।
ଆ ଯାହା ହଉ, ଏତେ ଗଛ ତ ଲାଗିଚି ମାନେ କହି ହଉନି ଯେ ସବୁ ପ୍ରକାର ଆଉ
ଆମର ପୁରା ବାରିପଟ ଟା ପ ଗୋଟେ ଜଙ୍ଗଲ ସହିତ ସମାନ, ବ ବଡ ବଡ ଗଛ ସବୁ, ବଡ ବଡ ଗଛ, ଇନ୍ଦ ଗଛ ଚାରିଟା ପାଞ୍ଚ ପୋଖରୀ ପାଇଁ ତ ଗଛ ଗୁଡାକ ବହୁତ ବଢିଆ ବଢୁଛି ଆଉ, ସେ ପାଣି ଯୋଉ ରହୁଚି ସେଠାରେ
ସେ ପାଣି କିନ୍ତୁ ମାନେ ହାତରେ ଧୋଇଲେ ସଫା ଦେଖାଯାଏ କିନ୍ତୁ ମାନେ ଖାଲି ଆଖି ସେମାନେ ଲାଗିଚି କଳା ଦେଖାଯାଉଛି।
ପାଣି ଟା, ପାଣି ଟା ପୋଖରୀ ପାଣି ଟା, ଗୋଟେ ଜାଗାରେ ସ୍ଥିର ରହିଲା। ସେ ତ ଚାଲୁନି, ଚାଲିଲେ ପାଣି ଟା ପରିଷ୍କାର ହବ।
କିନ୍ତୁ ବା ଭଲ ଦେଖାଏ, ସେ ଯୋଉ ଜାଗାରେ ଅଛି ନା, ସେ ଯଉ ପୋଖରୀ ଚାରିକର ଗଛ, ସେ ମଝିରେ, ତ ସୁନ୍ଦର ଦେଖାଯାଏ।
ହଁ ପା।
ନହେଲେ ତ ସେଟା ବନ୍ଦ ମାନେ, ମାଟି ଫାଟି ପଡିକି, ସେ ସମାନ ହେଇସାରିବନି।
ନାଇଁ ନାଇଁ ସମାନ ହେଇନି, ଆମର ପୋଖରୀ ଅଛି, କଇଁ ଫୁଲ ଫୁଟୁଚି, ପଦ୍ମ ଫୁଲ ଫୁଟୁଚି।
ସେ ପୋଖରୀରେ ଫୁଟୁଚି, ଏବେ ବି?
ହଁ ହଁ, କାଲି, ଏଇ ହଁ ଯାଉଚି ଫଟୋ ଉଠେଇକି ତମ ପାଖକୁ ପଠେଇବି। ଏତେ ସୁନ୍ଦର କଇଁ ହେଇଚି, ପଦ୍ମ ହେଇଚି, ଆମେ ଟିକେ ପଶିକି ଆଣିପାରୁନୁ ଆଉ, ଚାରିପଟ ଯାକ ଏଇ ଯଉ
ତାକୁ ଯଦି ବାଉଁଶ ନହେଲେ ଆଙ୍କୁରୀ ସାହାଯ୍ୟରେ ବି ଆଣିଲେ ବି ହବ ବୋଧେ ଟାଣିପାରିଲେ ହଁ ହଁ ହଁ। ସେଇଟି ଆଗେ ମା ମାନେ ସବୁ ବେଶିଛି ମା ମାନେ ସବୁ ଯାଇକି ମ ମାଜନ୍ତି ବାସନ କୁସନ ମଜୁଥିଲେ ଯାଇକି। ପଛ ବଟେ। ଆମେ ତ ଛୋଟବେେଳେ ଜତେଳେ ଯାଉ ଘରକୁ ଯାଉ ଦେଖୁ ସେତେଳେ ଦେଖିଚି ତାଙ୍କ ଏମିତି କାମ କରିବାର।
ହ
ଆଉ ତ ଏବେ ସେ ସବୁ ପୋଖରୀ ଇଏ ନାହିଁ ସେ ଘରେ ଘରେ
ଏଇ ତ ପାହାଡି ଏରିଆ ଟିକେ ପାଣିର ଅସୁବିଧା ଥିଲା ଆଉ।
ହଁ ଆଉ ଏବେ ଆଉ ଭାବ କିଛି ପାଣିର ଅସୁବିଧା ନାହିଁ ତଥାପି ଏଇ ଖରା ଦିନେ ଟିକେ ଅସୁବିଧା ହୁଏ ଲୋକଙ୍କର। ପାଣି ଦି ସେ ଶୀଘ୍ର ବାହାରେନି ନହେଲେ ଆଉ ସର ଭଲ। ଆସ୍ନ ଟିକେ ବୁଲାବୁଲି ଆଡେ କରିବାକୁ।
ଦେଖି କେତେବେଳେ ସୁବିଧା ଦେଖିକି ଯିବା। ବର୍ଷା ଦିନ ତ ଚାଲି ଆସିଲାଣି।
ହଁ ବର୍ଷା ଦିନେ ତ ଆମ ଗାଁ ଅତି ସୁନ୍ଦର ଆଉ।
ବର୍ଷା ଦିନ ବର୍ଷା ତ ହୋଉନି ଆଉ କଣ କରିବା ଆଜି ଖରା ଗରମରେ ଦେହ କାନ ସବୁ ପୋଡିଯାଉଚି ଖରା ବୋହୁତ ହଉଚି ଗରମ ରେ।
ଗରମ କଥା ବି ନ କହିବା ଭଲ ଅତି ଗରମ। ସେ ଯା ହୋଉ କମି ଯାଇଥିଲା ମଝିରେ ପୁଣି ଏଇ ଦି ଦିନ ହେଲା ବେଶୀ ଗରମ ହୋଉଚି।
ଆଉ ଦାଦା ଘର ଅଛନ୍ତି ନା କଆଡେ ଯାଇଛନ୍ତି।
ସାର ନାହାନ୍ତି।
ସାର୍ ନାହାନ୍ତି ମାର୍କେଟ ଯାଇଛନ୍ତି ଯୋଉ ସେ ଭାଇ ହରିଆ ସବୁ ଆସୁଛନ୍ତି ତ। ସେ ଆମ ଲଗେଜ ଟିକେ ଅଛି ଆଉ ଦେବେ ଛକରେ ନେଇକି ଆସିବେ ଆଉ।
ଆ ଯା ହଉ ଆପଣ ଭଲ ଆଉ ବ୍ୟସ୍ତ ରହିଚନ୍ତି ଆଉ ଫେରେ ଆଜି ବୋହୁତ କାମ ଲାଗିଯାଇଥିବ ଏତେ ଡେରିରେ ଆସିଲେ ନା ଘରୁ।
ହଁ ଘରୁ ଟିକେ ଶୀଘ୍ର ଆସିଲି ସେ ପଳେଇ ଆସିଲି କେବଳ ସେଇଥିପାଇଁ। ମୁଁ କହିଲି ଆଉ ତ ଡେରି କରି ଗଲେ ଖରାରେ ଯାଇ ହବନି ଫେରେ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।
ସିଏ ରହିପାରେ ନତି। ସିଏ ଘରେ ଯାଇକି।
ନା ଯାଇ ତ ରହି ହଉନି ଯାଇଥିଲି ଚାରି ଦିନ ଖଣ୍ଡେ ରହିବି ଏ ବାହାଘର
ଭୋଉତୁ ସେଇ ସେଇ ଚାରି ଦିନ ବୋହୁତ କଷ୍ଟରେ ରହିଥିବେ।
ନା କଷ୍ଟ କଣ ଘରେ ରହିଲେ କଣ ଘର ଟା କଣ ଭଲ ଲାଗେ ଖରାପ ଲାଗେ।
ଆପଣ ଘରେ ଭଲ ରହିଥିବେ ମାନେ ଏଠି ଛାଡି ଯାଇ ବୋହୁତ କଷ୍ଟ ରହିଥିବେ କେମିତି ଯାଇକି
ଏଠି ପିଲା ଛୁଆ ସବୁ ଟିକେ ଭଲ ଗହଳି ଲାଗେ ତ।
ହଁ। ଆ ଯାହାହେଲେ ବି ଆଉ ନିଜ ପିଲା ଘର ଛା ଛାଡି ଆଉ କୁଆଡେ ଯାଇକି ରହିହବ। ଆ ପିଲା କ ପାଠ ପଢୁଛନ୍ତି।
ହଁ ପିଲାମାନେ ପଢୁଛନ୍ତି ଆଉ।
ହଁ ଭଲ ଯାହାଉ ଭଲ ଛୋ ଛୋଟ ସଂସାର ସୁଖି ସଂସାର।
ହଉ ଆପଣଙ୍କ ସହିତ କଥା ହେଇକି ମତେ ବୋହୁତ ଭଲ ଲାଗିଲା।
ହଁ।
ଆଉ କେତେବେଳେ ବି ଆଉ କେତେବେଳେ ଫୋନ କରିବି ମତେ ଫୋନ କରିବେ।
କଥା ହେବେ। ଯାହାହେଲେ ସମ ଗୃହିଣୀ ମାନେ ସମୟର ଅଭାବ ରହୁଥିବ। ଏବେ ଯୋଉ କହିଲେଣି ଆପଣ ଯୋଉ ଫଳ ପନିପରିବା ଲଗେଇଛନ୍ତି, ମତେ ଦେଖିବାକୁ ଇ ଇଛା ହେଲାଣି। ମୁଁ ଯିବି ନହେଲେ ଫଟୋ ପଠେଇ ଦେଲେ, ମୁଁ ଦେଖିବି।
ନା ନା ଆସିବେ ନା, ସମୟ ସୁବିଧା ଦେଖିକି ଆପଣ ଆସିବେ ବୁଲି ବାଲିକି ଯିବେ ଆଉ।
ଯଦି ଏ ଆମ ଛାତକୁ ଦେଖା ଯାଆନ୍ତେ, ମୁଁ ଯାଇକି ଅନାନ୍ତି, କୋଉଠି ଦେଖା ହାଉଚି।
ନା ସତରେ କିନ୍ତୁ ଇଚ୍ଛା ହଉଛି ଦେଖିବା ପାଇଁ ଏ ପନିପରିବା କେମିତି ଲାଗିଚି ସବୁ।
ହଁ ଆମ୍ବା ଆମ୍ବ ଏ ବର୍ଷ ଯୋଉ ହେଇଥିଲା ତାକୁ ଆଚାର କରିଛି। ନେବେ ଯଦି ଡବାର ପୁରେଇ ଦେବି ନେବେ ଖାଇବେ ଆଉ।
ନାଇଁ ଥାଉ ନାଇଁ ଆପଣ ଯେତେ କଷ୍ଟରେ କରୁଛନ୍ତି, ଅଧିକ ଦେବେ ଆଉ।
ଅଧିକ କରିଚି ବା, ବହୁତ ଆମ୍ବ ହେଇଥିଲା ମାଙ୍କଡ ଯେତେ ଖାଇ ଚି କୁହନା, ଆଉ ଯାହା ସବୁ ଶାଇ ପଡିସାରେ ଦି ଦିଟା ଦିଆ ହେଇଛି। ଆଉ ଆମ୍ବ କଣ ଆଉ ଖାଇବା, ଆଚାର ଫାଚର ଟିକେ କରିକି ରଖିଛି ଆଉ, ଏଇ ଝିଅ ସବୁ ମୋର ମିଶିକି ଖାଇ ଦଉଛନ୍ତି ଆଉ। ଏଇ କିଛି ଚାରି ପାଞ୍ଚଟା ଝିଅ ଅଛନ୍ତି।
ହଁ ପ୍ରାଏ ସେ ତାଙ୍କର ଖଟା ଲୋଭିିଥିବେ ଆଉ। ହଉ ଆପଣ ଯାହଉ ସମୟ ଏତେ ସମୟ ଦେଲେ। ହ ଯା ଆପଣ ଏତେ ମୂଲ୍ୟବାନ ସମୟ ଦେଲେ ଆଉ।
ହଉ ହଉ। ଆଉ କେତେବେଳେ ସୁବିଧା ସୁଯୋଗ ଦେଖିକି ଆସିବେ ହେଲା, ଆସିବେ ନହେଲେ ମଝିରେ ମଝିରେ ଫୋନ କରୁଥିବେ।
ଆଜ୍ଞା, ଆଜ୍ଞା।
ପ୍ରଣାମ।